ହଁ।
ତା'ପରେ କଣ ହେଲା ଅବ୍
ତା'ପରେ ନାଇଁ, ଦଶଟା ପରେ ହେ, ହଁ ତା'ପରେ ଦଶଟା ପରେ ହେଇଗଲା ପରେ ପିଲାମାନେ ଆମେ ନିଜେ ହିଁ, ସାର୍ ଙ୍କୁ କହିଲୁ, ସାର୍ ଆପଣ କୋଉଠି ଗୋଟେ ନହେଲେ ଜଳିଖଆ ଦୋକାନରେ ତାଙ୍କ ଯଦ୍ ତାଙ୍କେ ଯଦି ବ୍ୟବସ୍ଥା କରିପାରୁନାହାଁନ୍ତି, ଆପଣ କୋଉ ଗୋଟ ଜଖ ଦୋକାନ ରଖିଦିଅନ୍ତୁ? ଆମର ସେମତି କିଛି ନାହିଁ ଆମେ ନିଜେ ଖାଇଦବୁ। ପିଲାମାନେ ବି କହୁଛନ୍ତି, ଆମେ ନିଜେ ସାର୍ ଖାଇଦବୁ ଆପଣ ଦେବା ବି ଦରକାର ନାହିଁ ବୋଲି କହିଲେ। ମାନେ ଏତିକି ପରେ ବି ଯଦି ସାର୍ ଶୁଣିବେନି। ମାନେ ତମେ କଣ କରିବ କୁହ?
ସିଏ କଣ କହିଲୁ! ଟିକେ ଏକ ଜିଦିଆ ଟାଇପ୍ ର। ସେ ଯାହା ବୁଝିଥିବେ, ସେଇୟା ହୁଁ।
ଆମେ ସେତିକି ସାର୍ଙ୍କୁ କହିଲା ପରେ ସାର୍ କହିଲେ ଆରେ ନାଇଁରେ ତମମାନେ କାହିଁକି ଚିନ୍ତା କରୁଛ। ତାଙ୍କେ ଆସେ ପରେ ତମେ କାଇଁ ସିମ୍ ହଉଛ ଗୋଟେ। ଟେ ଭୋକ ସମ୍ଭାଳିଦଅ। ସେତି କହି କହି ଉଁ ଦଶଟା ପରେ ହେଇଗଲା କୁ ସେ ଯୋଉ ଅ-ଅଁ ଯଉ ଜୁ ନାଇଁ କି! ସମ୍ବଲେଶ୍ଵରୀ ସ-ସରୀ ସମ୍ବଲପୁରରେ ଯଉ ଜୁ ନାଇଁ।
ଅ ହଁ ଆଚ୍ଛା।
ହଁ, ସିଡିଆଖାନାକୁ ନେଇକି ଗଲେ, ତା'ପରେ କହିଲି କି ହଉ ଏଇ ଟିଏ ବୁଲ୍ ଦିଅ। ତା'ପରେ ନହେଲେ ସିଏ ଖାଇବା ଆଣିଛି ବୋଲି କହିଲା ତ ଅ- ଆମେ ବି ସେ-ସେତିକି ହଉ ହଉ ଆଇଲେ ଆଉ ଖାଇବୁ ତ ଆଉ। ହଉ ହଉ ବୋଲି ପଳେଇଲୁ ଭିତରକୁ।
ହ
ବଢିଆ! ଯ ଯ ମାନେ, ଚିଡିଆଖାନାଟା ବଢିଆ ହେଇଥିଲା, ବଢିଆ ଆଉ। ରଖିଛନ୍ତି। ସମୁ ତମେ ଯାଇଛ ବଧେ!
ନାଇଁ, ଆମେ ସମ୍ବଲପୁରରେ ଯୁ ଆଉ ଯାଇନୁ। ଆମେ ଯାଇ କିନ୍ତୁ, ଗଲାବେଳେ ଅ ଗୋଟେ ସେ ନ କଣ ସେଇଟା ଗୋଟେ ଯାଇଥିଲୁ? ତ ତପ୍ତପାଣି ହାଁ, ସେଇଠିକୁ ଯାଇଥିଲି। ହଁ
ନାଁ ତପ୍ତପାଣି, ନାଇଁ ନାଇଁ ଉର୍ମା ଅ ସେଇଟା ସେ ତପ୍ତପାଣି ନାଇଁ। ସେଇଟା ଗୋଟେ ସେ ଯୋଉ ମାଛ ଭଳିଆ କଣ ଛାଉଛି ନା ସେଇଠି?
ନାଇଁ ସେଇଡ଼ା ଗୋଟେ କଣ? ତପ୍ତପାଣି ଏକା ତ କହିଥିଲେ, ସେଡ଼ି ଏମିତି ଉଷୁମ ପାଣି ବାହାରିଥିବ, ସେଡ଼ି ଗାଧେଇଲେ ନିଜ୍ ଚ ମାନେ ଦେହର ସବୁ ରୋଗ ବ୍ୟାଧି ଦୂର ହଉଛି ବୋଲି କହିଥିଲେ। ସେଇଟା ହେମିତି ଜଙ୍ଗଲ ମାନେ, ଏମିତି ବନ ଟାଇପ୍ ର ହେଇଛି, ହାଁ।
ହଁ।
ଆଁ-ଅ। ଅଁ ଏମିତି ବଗିଚା ଇଏ ଟାଇପ୍ ର, ସେଟା ଏମିତି କିଛି ଦେଖିବାକୁ ନାହିଁ ଏତେ। ଆଉ ଆଠଟା ନଅଟା ବେଳକୁ ଆମେ ସେଇ ଜାଗାରେ ପହଞ୍ଚିକିନା, ଆଗ ଦେଖିଦେଲୁ, ତା'ପରେ ଆମେ ସମ୍ବଲ ପୁର୍ ରେ ପହଞ୍ଚିଲା ଅଳକୁ କେତେ? ଅ ଅ-ଅ ହେଇଗଲାଣି ଅ ଘଣ୍ଟେ, ସାଢେ ବାର ଇଏ ବୋଧେ ହାଁ ଜଳଖିଆ ଫଳଖିଆ ଖାଇକି, ସବୁ ଗଲା ଆଡକୁ ହେଇଗଲାଣି। ତା'ପରେ ଆମେ ଡ଼ାଏଟ୍ ଘଣ୍ଟେଶ୍ଵରୀ ଆଗ ପଳେଇଥିଲୁ। ଘଣ୍ଟେଶ୍ଵରୀରେ ସବୁ ଦେଖିକି ବୁଲିକିନା-ଆ
ଭଲ ହେଇଛି।
ହଁ ବଢିଆ ହେଇଛି ସେଟା ଦିନ ବେଳେ ହିଁ ଦେଖ ଦେଖିପାରିବ ତମେ ହଁ କିନ୍ତୁ ଗହଳି ବହୁତ ହଉଛି ଆଉ ଯଉ ଗରମ। ତ ଟିକେ ସେଇଟା ବେଶୀ ସେ ବାଧି ଗଲା ବହୁତ ହି ଗାଡି ରାସ୍ତା ରାସ୍ତା ପଡିଗଲା ହେଲା ଯିବାକୁ ତାପରେ ଯୋଉ କଚା ରାସ୍ତା। ହଁ ଖାଲି ଛେଚି କୋଚାଡିକିନା ଗାଡି ନେଲା। ହଉ ହଉ ଚାଲ ସେଇଠି ଦେଖିଲୁ ଭଲ ଲାଗିଲା ଏମିତି ସେଇଠୁ ବୁଲାବୁଲି କରିକିନା ସେଇଠୁ ଆଇକିନା ଖାଇଲା ବେଳ ହେଇଗଲାଣି ସାଢେ ଦିଟା ତିନିଟା ପାଖାପାଖି ଗୋଟେ ହୋଟେଲ କୁ ଗଲୁ ଯିଏ ଯାହାର ବିରିୟାନୀ ଯିଏ ଖାଇଲା ଯିଏ ସାଧା ଖାଇଲା ୟା ଯିଏ ମାଛ ମ ତ ଏମିତି ଶୁଣ ସେଇଠି ଗୋଟେ ମଜାଦାର ଇନ୍ସିଡେଣ୍ଟ ହେଲା ସବୁ ଛୁଆକୁ ସାର କହିଲେ କି ଯିଏ ଯାହାର ମିଲ୍ସ ଯାହା ଖାଉଛି ଖାଅ ତାପରେ ବିଲ୍ କରାହବ ହେଲେ କେତେଟା ଛୁଆ କଣ କଲେ ସାର୍ କହିଲେ ଦେଖିକି ମଗେଇବ। ପ୍ଲେଟ ହିସାବରେ ଦେଢଶହ ଦୁଇଶହ ଭିତରେ ହିଁ ସବୁ ଛୁଆ ମଗେଇବ ହଁ। ତ ପିଲାମାନେ ଯିଏ ଯାର ମାଛ କିଏ ପ୍ଲେଟ ମଗେଇଛି କିଏ ବିରିୟାନୀ ମଗେଇଛି ହେଲା ଆଉ କିଏ କଣ ସବୁ ମଗେଇଛନ୍ତି ଆଉ ଅଣ୍ଡା ଭଣ୍ଡା କିଏ କଣ ହେଲେ ଆମେ ଯେତେଟା ଥିଲୁ ଛୁଆ ହଁ ମାନେ ଯେମିତିକି ମୁଁ ହାମିିନ। ଆଉ ନିର୍ମଲ ଆଉ ଗୋଟେ ଥିଲା ଆଶିଷ ହାଁ ଆମେ ଏମିତି ଚାରି ପାଞ୍ଚ ପାଞ୍ଚ ଜଣ ଗୋଟେ ଟେବୁଲ ରେ ବସିଥିଲୁ ଆମ ପଛକୁ ସିପ୍ରା ଆଉ ପୁରବି ଏଇମାନେ ବସି ଥିଲେ ଯେ ସେମାନଙ୍କ ଭିତରୁ କିଏ କିଏ ସାଧା ଖାଉଥିଲେ ହେଲା ସେମାନଙ୍କ କଥା ଛାଡିଦେ। ଆମ ଟେବୁଲରେ ଯିଏ ବସିଥିଲୁ। ନିର୍ମଲ କହିଲା କି ଚାଲ ସବୁ ଅଲଗା ଅଲଗା ଭେରାଇଟି ଡିସ୍ ମଗାଅ ସବୁ ମିଶିକିନା ଭାଗବାଣ୍ଟି ଟିକେ ଆମେ ଆମର ଖାଇବା ହେଲା ଜଣେ ମଗେଇଲା ମ ମଟନ ଆଉ ଜଣେ ମଗେଇଲା ଚିକେନ ଆଉ ଜଣେ ମଗେଇଲା ମାଛ ହାଁ ଆଉ ଜଣେ ବିରିୟାନୀ ଏମିତି ହେଇକିନା ନା ପୁରା ଅଲଗା ଅଲଗା ସବୁ ଭେରାଇଟି ମଗେଇଲୁ ଆଉ। ତାପରେ ଏମିତି ବାଣ୍ଟପେଣ୍ଟିକୁ କରିକି ଖାଇଲୁ ତାପରେ ସାର ଯେତେବେଳେ
ଏ ରାଉଣ୍ଡ ବୁଲି ବୁଲି ଦେଖୁଛନ୍ତି ହେଲା କିଏ କୋଉ ଜାଗାରେ ବସିକି କିଏ କଣ ଖାଉଛନ୍ତି କାହା ପ୍ଲେଟ ରେ କଣ ଅଛିଁ ହେଁ ଆମ ପାଖକୁ ଆ ଆସିଲା ବେଳୁ ସାର୍ ଆମ ମୁହଁକୁ ଏମିତି ଯେଉଁ ଅନେଇ ଲେ। ତାଙ୍କ ଲୁକ୍ ତାର ଦେଖିକିରି ଆମେ ଆଉ ତଳୁ ଆଉ ଉପରକୁ କେମତି ଅନେଇ ପାରୁନୁ। ବା ହେଲା କାରଣ ସାର ଭାବି ଥିବେକି ଟଙ୍କା ଦେଢଶହ ଦୁଇଶହ ମୁଣ୍ଡ ପିଛା କରାହେଇଛି। ଏମାନ ଯୋଉ ମ ତ ପୁରା ଚିକେନ କଣ ଗୋଟେ ସେଇଟା ମଗେଇଥିଲା ଟିକ ତାର ବି ପ୍ରାଇସ୍ ଟିକେ ଅଧିକ ଥିଲା। ଏମତି ଟିକେ ଇଏ ହେଇକି ନା ବସିକି ଖାଇଲୁ। ତାପରେ ଆଉ କିଛି କହିଲେନି ସାର୍ ଅବଶ୍ୟ କିନ୍ତୁ ପଛେ ଟିକେ ତଣ୍ଟ ମାରିଲା ଭଳିଆ କହିଲେ ଆଉ। ଯେ ଭଲ ଆଉ। ପିଲା ନିଜେ ଯାର ମନ ଇଚ୍ଛା ମଟନ ଫଟନ ସବୁ ମଗେଇକିନା ଅର୍ଡର କରିକି ଖାଇଛନ୍ତି ଆଉ। ପଇସାଟା ଆଉ ଅଧିକ ବିଲରେ ବାହାରିବନି।
ହଁ ହେଁ ହେଁ ଆରେ ନାଇଁ ନାଇଁ ସେମତି ପିଲାମାନଙ୍କ ଉପରେ ଛାଡିଦେଲେ ବି ପିଲାମାନେେ ଗୋଟେ ଭିନ୍ନ ଭିନ୍ନ ପ୍ରକା ପ୍ରକାରର ମଗୁନାହାନ୍ତି ଗୋଟେ ଗୋଟେ ପିଲା ଅଛନ୍ତି ହଁ
ତମର କଣ ହେଇଥିଲା ଖାଇବା ପ୍ରୋଗ୍ରାମ?
ଆମର ଆମର ନାଇଁ ଆମେ ଏପଟେ ଯୋଉରୁ ଶୁଣୁ ଶୁଣୁ ଯୋଉ କଥା ସରିନି ଜୁ ରୁ ବାହାର ହେଲା ଜୁରୁ ବାହାରିଲା ପରେ ବି ତାଙ୍କେ କହିଲେ କି ଆଉ ଟିକେ ରୁହ ଆଉ ଟିକେ ରୁହ। ଏଗାରଟା ପରେ ହେଇଗଲାଣି ସେତେବେଳେ ହେଲା ଆଉ ଟିକେ ର ଜଳେ ଆ ବସ ଆସୁଛି ଏକା ଆସୁଛି ଏକା। ଆଉ ଆମେ ବହୁତ ପିଲା କହୁଛନ୍ତି ଆଉ ଜଳଖିଆ ଆମେ ନହେଲେ କୁଆଡେ ହେଲେ କଣ ଖାଇଦବା ଚାଲ ଚାଲ ସବୁ ହଉଥିଲେ ହେଲା ସେ ପଦ୍ମିନ ଦି ହେଲେ ବି ଟିକେ ରହିଯାଉ ରହିଯାଉ ରହିଯାଉ ହେଲା। ଲାଷ୍ଟରେ ଜଳଖିଆ କୁଆଡେ ବି ଅବସ୍ଥା ହେଲାନି ହେଲା।
ହଁ
ଆେ ଆଉ କୁଆଡେ କରିପାରିଲେନି ଗୋଟେ ହୋଟେଲ କୁ ଆମ ପିଲାମାନୋନ ହିଁ ଗଲେ ଧରିକି ଆସିଲେ
ହଁ ହଁ
ଧରିକି ଆସିଲେ ଖାଇବା। ଖାଇବା ନାଇଁ ତ ହଁ ନାଇଁ ନାଇଁ ଆମ ପିଲାମାନେ ହେଇଗଲେ ଗୋଟେ କଣ ବରା ଖାଲି ବରା ଯାକ ହିଁ ଥିଲା। ଆଉ କେ ବରା ଆଉ ଆଳୁ ଚାପ ଯାକ ହି ଥିଲା ହେଲା ଆମ ପିଲା ଆମ ପିଲା ବି ଗ ଆମ ପିଲା ଗଲେ ଆଉ ସେଟା ବି ଆ ପଇସା ବି ବେଶୀ ଦେଇନାହାନ୍ତି। ହେଲା ଜଳଖିଆ କେତେ ଗୋଟେ ହେଇଥିଲା। ପର ମାନେ ଗୋଟେ ପିଲାର ମୁଣ୍ଡ ପିଛା କୋଡିଏ ଟଙ୍କା ଲେ ଖା ବୋଲି ହିସାବ ହେଇଥିଲା। ସାର୍ ସେ ସେତିକି ବି ଦେଲେନି ହେଲା ସେତିକି ବି ଦେଲେନି ତାର ଅଧା ଦେଲେ।
ହେଲେ ତମ ଟ୍ରିପ ଯୋଉ ପ୍ଲାନ୍ ହେଇଥିଲା କେତେ ଲେଖା ଚାନ୍ଦା କରିଥିଲ?
ଆମେ ସବୁ ଆଠଶହ ଲେଖା ଦେଇଥିଲୁ। ମାନେ ପୁରା ହିସାବ ହେଇଥିଲା ପୁରା ଠିକ ଠାକ୍ ହିସାବ ହେଇକି ସବୁ ହେଇଥିଲା। ହେଲା ମାନେ
ଫିର ବି ସାର ହଁ ଠକିଦେଲେ ଆଉ।
ଏଇ ଜଣ କଣ ବିମ୍
ହଁ ତମର କିଛି ଶୁଣ ତମ ପିକନିକ ସରିଲା ପରେ ଏଇଠି ଏତିକି ଖର୍ଚ୍ଚ ହେଲା ଏମିତି ସେମିତି ମାନେ ଇଏ କରିକି ଛାଡୁନାହାନ୍ତି?
ଛାଡୁ ଛାଡୁଥିଲେ ତ ଛାଡିଥିଲେ।
ଉଁ ହୁଁ ଏମିତି ଗୋଟେ କଣ ଯେ? ଆରେ ତମ ଗୋଟେ ଲେକ୍ଚର ଅଛ ଯଦି ବିି ପଇସା ନିଅଣ୍ଟ ହେଲା ଜଳଖିଆ ଖଚ ସେଟା ତମେ ଶହେ ଜଣ କି ଦେଢଶହ ଜଣ ଗଲେ ବି କେତେ ଏମିତି ଯିବ କହିଲୁ ମୁଣ୍ଡ ପିଛା କୋଡିଏ ଟଙ୍କା ହିସାବ କଲେ ବି? ଗୋଟେ ତିନି ଚାରି ହାଜର ଟଙ୍କା ତିନି ହଜାର ବି ତ ବହୁତ ହେଇଗଲାଣି।
ଆମର କମ ପିଲଥିଲା ଇାଆଡେ ଆମର ବହୁତ ଆମର କମ ପିଲା ମାତ୍ର ଷାଠିଏ ଜଣ କଣ ଯାଇଥିବେ।
ଷାଠିଏ ଜଣ ହଜାର ଟଙ୍କାଉ ପାଞ୍ଚଶହ ଟଙ୍କା ଦେଲେ ଲ ତମ ପାଇଁ ହଁ ପାଞ୍ଚଶହ ଟଙ୍କା ଦେଲେ ମାନେ ଯାଛେତ୍ର କରିକିନା ଖାଇ ପାରିନଥାନ୍ତ ଏମିତି ଗୋଟେ କରିବା କଥା ନାଇଁ ହଁ
ତାପରେ ସେତିକିରେ ତାପରେ ସେପଟେ ପୁଣି ଅ ଟିକେ ଅଧିକ ଇଏ ଏତିକି ମାନେ ରେଟ ଅଧିକ ଆମର ଏଟେ କଣ ବରାଗଡେ ପାଞ୍ଚ ହ ସେଠି ସାତ ଟଙ୍କା ଆଠ ଟଙ୍କା ଏମିତି ଥିଲା।
ହେଁ ନାଇଁ ତ ଆମେ ଯୋଉ ଯାଇଥିଲୁ ସେମିତି କିଛି ନଥିଲା।
ନାଁ ଥିଲା ତ ଏମାନେ ବୋଧେ ଦୋକାନ ଜାଣିନଥିବେ।
ହଁ ହେଇଥିବ।
ହଁ ଯାଇଥିଲେ। ତାପରେ ଧରିକି ଆସିଲେ ଯେ ଗୋଟେ ଗୋଟେ ବରା ଆଉ ଗୋଟେ ଗୋଟେ ବରା ମିଳିଲା। ଜଣ କୁ ଜଣକୁ କିଛି ବି ଏ ଆଉ ଜଣେ ଜଣ ତ ଖାଇଲେନି ଗୋଟେ ଗୋଟେ ପିଲା।
ଆଉ କଣ ପାଟିରେ ପୁରିବନି ତ ପେ ତ ସେଇଟା ଏଡେ ଏଡେ ଛୁଆ ଯାଉ ଗୋଟିଏ ବରା। ସାର୍ ଙ୍କୁ ସବୁ ଚିଲେଇଥାନ୍ତେ ପୁଅ ପିଲା ଯାକ ବୋଲେ। ମୁଣ୍ଡାର ବୁଦ୍ଧି ପସିଥାନ୍ତା।
ନାଇଁ ଆମ ପିଲାମାନେ ଆମ ପିଲାମାନେ ନାଇଁ ସେମିତି ନାଇଁ ଆମ ପିଲା ନାଇଁ। ସଣ ଗଲେ ବଡ ସ କର
ତାର ଯେ ମାନେ ଗୋଟେ ଗୋଟେ ବ ଦେବ ସାର୍ ବି କିଛି ନି କହିଲେନି ଯେ ଅ ଅ ଆଉ ହଁ।
କି କହିଲେନି କଣ କହିଥାନ୍ତେ ଗୋଟେ ପିଲାଟେ ସେ ପଦ୍ମିନୀ ଦିଦି କୁ କହିଲା ଆଉ ଯଦି ତମର ଜଳଖିଆ ବ୍ୟବସ୍ଥା କରିଥାନ୍ତ ତ କାହିଁ କଣ ହେଲା। ତ ଗାଁ ସବଜି ଦେଲା ଏକାଥରକେ।
ନାଇଁ ତାକୁ କହିବା ଦରକାର ଥିଲା ଆଉ କଣ ସେ ସେଇ ଏରିଆ ରେ ଯେହେତୁ ରହୁଥିଲା। ପାଠ ପଢୁଥିଲା ତୁ ଆଗରୁ ହଁ। ତୁ ଯଦି ଗୋଟେ ଦାୟିତଵ ନେଇଛୁ ତୁ ଆଗରୁ ଗୋଟେ ଦୋକାନ କ ବୁଝିବୁ ନା ଯେ ଏଇ ଏରିଆରେ ଉଁ ମ୍ ତୁ ଯୋଉ ଏରିଆରେ ବି ରହୁଛୁ ସେଇ ଏରିଆ ପାଖାପଖି ଗୋଟେ ଦ ଦୋକାନ କ ଆଗରୁ କହିକିନା କଥା ହେଇଯାଇଥାନ୍ତୁ ଯେ ଆମର କାଲି ଏତିକି ଛୁଆ ହେଇବେ। ତମର ଏଇଠି ଚଳଖିଆ ଖାଇବେ ଆଉ ହବ କି?
ହଁ ପରା।
ଦାୟିତ୍ଵ ନବ ଠିକ ସେ ନା ଆଉ ଅବହେଳା ବଲେ କଣ ଆଉ
ହୁଁ ସେଠକି ବରା ଗୋଟେ ଗୋଟେ ଖାଇକି ଆମେ ଗଲୁ ସେ ଯୋଉଁ ହୀରାକୁଦୁ ଡମ୍ ନାଇଁକି ସେଇଟା ଦେଖିବା ପାଇଁ ଯେ। ତା ତଳେ ଆମର ଖାଇବା ବ୍ୟବସ୍ଥା କରିଥିଲେ। ହୁଁ ସେଟା ଗୋଟେ ନଦୀ ଥିଲା ହଁ ନଦୀ ଥିଲା ତା ସାଇଡରେ ଗୋଟେ ସ୍କୁଲ ନାଇଁ ଏମିତି ଗୋଟେ ଅ ଜାଗାଟେ ଥିଲା ଯୋଉଠି ଖାଇବା ବ୍ୟବସ୍ଥା ହଉଚି।
ଆଚ୍ଛା ଆଚ୍ଛା।
ହୁଁ ସେଠି ଖାଇ ସେଠି ରୋଷେଇ କରିଥିଲେ।
କେତେବେଳକୁ ଯାଇଥିଲ ସେଇଟା?
ସେଇଠୁ ଗଲା ବେଳକୁ ଘଣ୍ଟେ ପରେ ହେଇଗଲା। ସେଇଠକୁ ପହଞ୍ଚୁ ପହଞ୍ଚୁ। ସେଠି ଭାତ କିଛି ନାଇଁ ଭାତ ଡାଲି ଆଉ କଣ ସେଟା ପନିର୍ ଅ ପନିର ବଧ ସେଧ ପନିର କଣ ପନିର ଚିଲ୍ଲି ହେଇଥିଲା। ଆଉ ମାଛ ହେଇଥିଲା। ପାମ୍ପଡ଼, ଆଉ ସାଲାଡ ଟିକେ କରିଥିଲି ଆଉ ଛଣା ଟେ କରିଥିଲି ବାସ୍ ଏତିି କି।
ଅଁ, ହଁ ତୋମ ପଇସା ଛିନି ମିନି ହେଇଛି ସିନା କେହି ଗୋଟେ ଭଲରେ ଏନଞ୍ଜୟ୍ କରିପାରିନ ବୋଧେ?
କିଛି ନାଇଁ କିଛି ନାଇ ମୋ ସାଙ୍ଗ ପାଇଁ କୁଆଡେ ଯାଇପାରିଲିନି କିଛି ନାଇ। ତାହା ପରେ ସେମାନେ ଜାଣିଛ ରୋ-ସେ ଯୋଉ ରୋଷେଇ କରୁ କରୁ ବି ଦିଟା ପରେ କରିଦେଲେ। ପିଲା ଇଆଡେ ସକାଳୁ ଖାଇନାହାନ୍ତି, ଇଆଡେ ରୋଷେଇ ଦିଟା ପରେ କଲେ ଏମାନେ।
ଭଗବାନ ପିଲା ମାନଙ୍କୁ ମା
ପିଲା ସେଇଠି ଖାଲି ଆଇସ୍ ଆମ ପିଲାମାନଙ୍କୁ ମାନିବାକୁ ପଡିବ ଖାଇ କିନ୍ତୁ ସେମାନେ
ଏ ରହ ମୁଁ କାଟିକି କରୁଛି। ମୁଁ କାଟିକି କରୁଛି ହଁ।
ହଁ, ହଁ ହଉ ଠିକ ଅଛି କର ହଁ, ହଁ।